ହଁ କେମିତି ଅଛ?
ହଁ ଆଜ୍ଞା ଭଲ ଅଛି ଆଉ-
ଆଉ କେମିତି ପଢ଼ାପଢ଼ି କେମିତି ଚାଲିଛି
ହଁ ପଢ଼ାପଢ଼ି ସେମିତି ଚାଲିଛି ଆଉ।
ହୁଁ ହୁଁ ଆଉ କଣ ଖାଇଥିଲେ ସକାଳେ? ହ୍ୟାଲୋ କଣ ଖାଇଥିଲେ ସକାଳେ କଣ ଖାଇଥିଲେ ସକାଳେ
ଆମେ ଆଜ୍ଞା ସକାଳେ ଆଜ୍ଞା ଭଜା ଖାଇଥିଲି।
ଆଜ୍ଞା
ଆମେ ଯେହେତୁ ମୋର ଅଣ୍ଡା ଆଜ୍ଞା ହେଇଛି ମତେ
ହୁଁ।
ପଖାଳ ଖାଉନି କିଛି ଦିନ ହେଲାଣି ଆଜ୍ଞା।
ମୁଁ ରୁଟି ଏବଂ ଆମର ଭେଣ୍ଡି ଆଳୁ ଭଜା ଖାଇଥିଲି ଆଜ୍ଞା
ଆଜ୍ଞା ଆପଣ ଆମେ ଯେହେତୁ ଓଡ଼ିଆ ଆମେ ତ ପଖାଳର ପ୍ରଣାଳୀ ଜାଣିଥିବେ ଆପଣ ଜାଣି ରଖନ୍ତୁ ମୁଁ କହୁଛି ଆପଣଙ୍କୁ ପ୍ରଥମେ ତ ଆ ଆ ପ୍ରଥମେ ତ ପାଣିକୁୁ ଗରମ କରିକି ଆ ଗରମ କରିବା ପାଇଁ ଛାଡିଦେବେ ଫୁଲିରେ ଚାଉଳଟିକୁ ଭଲେ ପାଣି ଗରମ ହେଲା ପରେ ଚାଉଳଟିକୁ ପକାଇଦବେ ପାଣିରେ ସେ ଫୁଟି ଫୁଟି ପାଣି ଫୁଟିଯିବ ଫୁଟିଗଲା ପରେ ଆପଣ ଟିକେ କିଛି ସମୟ ପରେ ଦେଖିବେ କି ଭାତ ଗୁଡ଼ିକ ଯଦି ଟିକେ ଫୁଲିକି ନରମ ଲାଗୁଛି ତାହେଲେ ଭାତ ଗୁଡ଼ିକ ହେଇଯାଇଛି। ତାପରେ କିଛି ସମୟ ପରେ ତାକୁ କାଢ଼ି ନେବେ ପେଜ ଗୁଡ଼ିକ ବାହାର କରିନେବେ ପେଜ ଗୁଡ଼ିକ ବାହାର କରିନବା ପରେ ଭାତ ଗୁଡି଼କୁ କିଛି ସମୟ ଛାଡିଦେବେ ଛାଡିଦେଲା ପରେ ଆପଣ ତାପରେ ତାକୁ ପାଣି ପୁରେଇ ଥଣ୍ଡା ପାଣି ପୁରେଇ ତାକୁ ରଖିଦେବେ ଦୁଇ ଦିନେ ପଖାଳ ପ୍ରସ୍ତୁତ ହେଇଯିବ ଆପଣ ଯଦି ଅନ୍ୟ ଆଉ କିଛି ପ୍ରଳୟ କରିବାକୁ ଚାହୁଁଛନ୍ତି। ତା ହେଲେ ତାକୁ ଛୁଙ୍କ ବି କରିପାରିବେ ବିଭିନ୍ନ ପ୍ରଣାଳୀ କି କରିବା ଭାର ଯେହେତୁ ଆମେ ଓଡ଼ିଶା ରେ ବାସ କରୁଛୁ ତାହେଲେ ପଖାଳ ମୁଖ୍ୟ କାର୍ଯ୍ୟ ସେଥିପାଇଁ ପଖାଳ ଆପଣ ଜାଣି ରଖିବା ଉଚିତ୍
ଆଜ୍ଞା। ଆପଣ ଜାଣିଛନ୍ତି କି ଚୁଡ଼ା ସନ୍ତୁଳା
ଆଜ୍ଞା
ଚୁଡା ଶନ୍ତୁଳା ଆପଣ ଖାଇଛନ୍ତି ନା? ଚୁଡା ସନ୍ତୁଳା ବନେଇବାରେ ବନେଇବା ଅ ଛି। ଚୁଡା ସନ୍ତୁଳାଟା ଆଜ୍ଞା ବ ଭଲ କି ଯଦି ବନେଇବେ। ପାଟିରୁୁ ଆଜ୍ଞା ଛାଡିବନି।
ଆଜ୍ଞା।
ଅଠା ଭଳିଆ ଲାଗିକି ରହିବ ଆଜ୍ଞା।
ଆଜ୍ଞା କୁହନ୍ତୁ।
ଆପଣ ଜାଣିଛନ୍ତି କେମିତି ବନା ଯାଉ ଚୂଡ଼ା ସନ୍ତୁଳା।
ଏ ଆପଣ ଟିକେ କୁହନ୍ତୁ ଆଉ ମୁଁ ବି ଜାଣିବାକୁ ଚାହୁଁଛିି ଚୂଡ଼ା ସନ୍ତୁଳା ମୋର ଖାଇବାର ବହୁତ ଉତ୍ସୁକ ଅଛି।
ଆଜ୍ଞା ମୁଁ ଟୋଟାଲି ଆପଣଙ୍କୁ ଚୁଡ଼ା ବନେଇବାଟା କେମିତି ହୁଏ ଚୂଡ଼ା ସନ୍ତୁଳା ପର୍ଯ୍ୟନ୍ତ ସବୁ ଟୋଟାଲି। ଗୋଟେ ପ୍ରଣାଳୀରେ ଆପଣଙ୍କୁ ବୁଝଉଛି।
ଆଜ୍ଞା ଆପଣ ବ୍ୟାଖ୍ୟା କରିକି କୁହନ୍ତୁ।
ଆଜ୍ଞା ଆପଣ ଜାଣିଛ। ହ୍ୟାଲୋ ଆପଣ ଆପଣ ପ୍ରଥମ ହଁ ଆପଣଙ୍କର ଧାନ ଚାଷ ହଉଛି।
ଆଜ୍ଞା।
ଆପଣ କଳା ଚମ୍ପା ଧାନ ଆଣିବେ।
ଆଜ୍ଞା।
ପାଞ୍ଚ କଉ ପାଞ୍ଚ ଗଉଣୀ ଆପଣ ଆଣିବେ ଆଉ। ଆପଣ ଯେତିକି ଆବଶ୍ୟକ ସ୍ଥଳେ ଯେତିକି ଚୂଡା ଆପଣ ଦରକାର ଆପଣ ଧର ମୁ ଆପଣଙ୍କୁ ଗୋଟେ ଉଦାହରଣ ସ୍ଵରୂପ ଦେଇ ଆପଣଙ୍କୁ କହୁଛି ଆପଣ ଶୁଣନ୍ତୁ। ପାାଞ୍ଚ ଗଉଣୀ ଧାନ ଆଇଲେ ଆପଣ
ଆଜ୍ଞା।
କୁ କିଛିଟା ପାଣିରେ ଦୁଇରୁ ତିନି ଦିନ ଭେଦାଇବେ।
ହୁଁ ଦୁଇ ଦିନ ତିନି ଦିନ ଭିଦେଇଦେଲି।
ସେ ଭେଦି ସାରିଲା ପରେ ଆପଣଙ୍କ ଆଖପାଖରେ ଗ୍ରାମରେ କିମ୍ବା ସହରରେ ଥିବା ଚୂଡ଼ା କଳ। ଚୂଡ଼ା କଳକୁ ଆଜ୍ଞା ନେବେ। ଚୁଡ଼ା କଳରେ ଉଁ ଓଜନ କରିବେ ପୁରା ଟିକେ। କେତେ କିଲୋ ହଉଛି ସେ ଓଜନ। ଓଜନ କରିସାରିଲା ପରେ କିଲୋ ପ୍ରତି ସେ ଦଶ ଟଙ୍କା ନଉଛନ୍ତି କିମ୍ବା ବାର ଟଙ୍କା। ସେମତି କିଛି ମାନେ ନାଇଁ। କୋଉଠି କଣ ନଉଛି। ସେ ଯାହା ବି ନେବେ ସେ- ହଁ ସେ ଯାହା ବି ନେବେ ଆଜ୍ଞା। ଧର ବାର ଟଙ୍କା ନେଲେ। ଆଜ୍ଞା ଷାଠିଏ ଟଙ୍କା ହେଲା। ଆପଣଙ୍କର ପାଞ୍ଚ କିଲୋ ଖ ଚୁଡା ଆପଣଙ୍କର ପାଞ୍ଚ କିଲ୍ ଆଜ୍ଞା ହେଇଥିଲା।
ହୁଁ।
ବୁଢା ବୁଢି କଣ ଆପଣ ଭଲ ଭାବରେ ତାକୁ କହିବେ ଟିକେ ପତଳା ପତଳା କରି ଆଜ୍ଞା। ଆ ପେଡାଇ ଦବ। ସେ ପେ ପେଡେଇ ସାଇଲେ ଆଣି ସାଇଲା ପରେ ଆପଣ ଘରକୁ ନେଇ ଆସିବେ ଆପଣ ମାଙ୍କୁ କିମ୍ବା ବାପାଙ୍କୁ କହିବେ। ଚୁଡା ମଳୁଖ ଭଲ ଭାବରେ ପାଛୁଡି ଦେବେ ଆଜ୍ଞା। କାହିଁକିନା ଚୁଡ଼ାର ର ଚ ଚୂଡ଼ାରେ ରହିଥିବା କଣି। କାଠି ଖୂଟା ଆଜ୍ଞା ଅଲଗା ହେଇଯିବ। ଚୁଡାର ଧୂଳି ଧୂଳା ଚୁଡ଼ା ଗୁରା ବି ଆଜ୍ଞା ଅଲଗା ହେଇଯିବ। ଚୁଡା ଗୁଡିକ ପୁରା ସପ୍ ସଫା ସୁତର ଚିକ୍ ଚିକ୍ ଆଜ୍ଞା ଯେମିତି ମାରିବ।
ଆଜ୍ଞା ଚିକ୍ ଚିିକ୍ ହେଇଗଲା।
ଆଜ୍ଞା। ଚୁଡା ଗୁଡିକ ଆପଣ ଯେତିକି କରିବେ ଆପଣ ଥୋଡିନା ଆପଣଅ ପାଞ୍ଚ ଗଉଣି ଯାକ ଚୁଡ଼ା ଏକାଥରେ ସନ୍ ତୁଳି ଦେବେ ଯେତିକି ଟା ଆପଣ ଦରକାରେ ଯେତିକି ଆପଣ ଖାଇପାରିବେ ଯୋଉ ପା ଧର ଆପଣଙ୍କର ପାଞ୍ଚ ଜଣ ଖାଇବେ। ପାଞ୍ଚ ଜଣଙ୍କୁ ଆପଣ ଗୋଟେ କିଲିୟ ଗୋଟେ କିଲୋ। ଚୁଡ଼ା ଆଣିଲେ।
ଆଜ୍ଞା।
ଭଲ୍ ଭାବରେ ଧୋଇଦେବେ।
ହୁଁ ଧୋଇଦେଲି।
ଧୋଇ ସାରିଲା ପରେ ଆପଣ ଗୋଟେ କାମ କରିବେ ଗୋଟେ କଢାଇ ନେବେ କଡେଇରେ କିଛି ତେଲ ନେବେ।
ତେଲ ଦେବି।
ଶୃଙ୍ଗପତ୍ର କିଛି ନେବେ।
ଆଜ୍ଞା ଆପଣଙ୍କ ବାରରେ ହେଇଚି ଭେଶୃଙ୍ଗ ପତ୍ର କିଛି ଆଣିଲି।
ଆପଣଙ୍କ ଘରେ ଯଦି ଥିବ ବାଦାମ ନେବେ।
ବାଦାମ ବେଶୀ ପଡେ ଆଉ ଏଥେରେ ଚୁଡ଼ା ସନ୍ତୁଳାରେ ଆଜ୍ଞା ଆଉ କୁହ ଆଜ୍ଞା ହଁ ତାପରେ କୁହନ୍ତୁ।
ଜିରା ଟିକେ ଆଜ୍ଞା ପକେଇବେ। ଲଙ୍କା ଲ ଲଙ୍କା ଲଙ୍କା କିଛିଟା ପକେଇବେ ଶୁଖିଲା ଲଙ୍କା ଆଜ୍ଞା।
ହୁଁ ଶୁଖିଲା ଲଙ୍କା ପଇଲା।
ଶୁଖିଲା ଲଙ୍କା ପକେଇ ସାଇଲା ପରେ ଆଜ୍ଞା ଟିକ୍ ଟିକ୍ ଟିକ୍ ଟିକ୍ କରି ପିଆଜ କଟ କାଟି
ଆଜ୍ଞା।
ସ୍ଵାଦ ଅନୁସାରେ ପିଆଜ ଆପଣ କିଲେକେରେ ଦୁଇଶହ ପିଆଜ ଆଜ୍ଞା ପ୍ରୟୋଗ କରିପାରିବେ।
ଆଜ୍ଞା।
ପିଆଜ ଗୁଡିକ କଢାଇରେ ପକେଇଦେବେ ଭଲ ଭାବରେ ପିଆଜ ପିଆଜ ଭଲ ଭାବରେ ପିଆଜ ଗୁଡିକ ମଉଳିବା ମଉଳିବା ପର୍ଯ୍ୟନ୍ତ ଆପଣ ଘାଣ୍ଟିବେ।
ହୁଁ।
ଘାଣ୍ଟି ସାଇଲା ପରେ ପରେ ଆପଣ ଯୋଉ ଧୁଆ ଚୁଡା ଗୁଡିକୁ ଆଜ୍ଞା ରଖିଥିବେ ତାକୁ କଢାଇରେ ପ୍ରୟୋଗ କରିବେ।
ହୁଁ।
କରି ଆଜ୍ଞା ଘାଣ୍ଟିବେ ଘାଣ୍ଟିବେ ଘାଣ୍ଟିବେ ଘାଣ୍ଟିବେ ଘାଣ୍ଟି ସାଇଲା ପରେ ଆପଣ ସ୍ୱାଦ ଅନୁସାରେ ଲୁଣ ସ୍ୱାଦ ଅନୁସାରେ ଚିନି ସ୍ୱାଦ ଅନୁସାରେ ହଳଦୀ ହାଲ୍ କା ଟିକେ ହଳଦୀ ଆଜ୍ଞା ପକେଇବେ ଚୁଡାର ପ୍ରାୟତଃ ହଳଦୀ ପଡେନା କିନ୍ତୁ ଆପଣ ହାଲକା ପକେଇବେ ହାଲକା ଟା ପକେଇଲେ ଚ ଚୁଡାର କଲର ଟା ଆସିବ।
ନହେଲେ ହୁଁ ଆଜ୍ଞା।
ହଁ ଆପଣ ଭଲ ଭାବରେ ଗୋଳାଇ ଦେବେ ବେଶୀ ଆଜ୍ଞା ଶୁଖିଲା କରିବେନି ବେଶୀ ଆଜ୍ଞା ଶୁଖିଲା କରିବେନି ଆଜ୍ଞା ଭଲ ଲାଗିବନି।
ଆଜ୍ଞା।
ହୁଁ ଆପଣ ଗୋଳେଇ ଦେବେ ଗୋଳେଇ ସାରିଲା ପରେ ଦୁଇରୁ ଦୁଇରୁ ତିନି ମିନିଟ ତାକୁ ଟିକେ ଭଲ ଭାବରେ ଘାଣ୍ଟିବେ ଘାଣ୍ଟି ସାଇଲା ପରେ ଆପଣ ଗୋଟେ କାମ କରିବେ ଆପଣ ଯୋଉ ପାଞ୍ଚ ଜଣ ଖାଇବେ ବଡ ପ୍ଲେଟ୍ ଆଣିବେ ପ୍ଲେଟରେ ଭଲ ଭାବରେ ବାଢିବାରେ ଆଜ୍ଞା ବାଢିବା ଅଛି। ନା କିି ଆମର ମୁ ମୂର୍ଖ ଭଳିଆ ଗଦା କରି ପକେଇବେ ଆପଣ ସାଇଜ କରି ଭଲ ଭାବରେ ଚୁଡ଼ାଟିକୁ ଛୋଟଛୋଟ ପ୍ଲେଟ୍ ରେ ବାଢିବେ। ହୁଁଜ କିଛି ହଁ ଗୋଟେ ପ୍ଲେଟରେ ଗୋଟେ ଚାମଚ ଦେବେ ଆ ଜଣ ଆଜ୍ଞା ବଢିଆ ଭାବରେ ଖାଇବେ ମନ ପୁରା ଉତ୍ଫୁଲ୍ଲିତ ହେଇ ଉଠିବ।
ଆଜ୍ଞା।
ହଁ।
ହୁଁ ଆଜ୍ଞା ଆପଣ ଯୋଉ କହିଲେ ମୁଁ ବେ ସେମିତି କରି କରିବି ଆଉ ଆମ ଗାଁରେ ମଧ୍ୟ ଏବେ ଆଉ ସେପରି ଧାନ ଚାଷ ଆଗ ପରି ହେଉନାହିଁ ଯେହେତୁ ଧାନ ଚାଷ ହେଉଛି ମୁଁ ଚେଷ୍ଟା କରିବି ଯେ ହୁଁ ଆପଣ ଆପଣ ଯେପରି କହିଲେ ପ୍ରଣାଳୀ ମୁଁ ସେ ଅନୁଯାୟୀ ଆଣିକି ଧାନକୁ ଏଞଜାଇ କରିକି ତା କରିବି ଇଏ ପ୍ରାକୃତିକରେ ଚୂଡ଼ା ସନ୍ତରା କରିବି ଆଉ ଓ ଆପଣ କହିବା କହିଲେ ମୋ ପାଟିରୁ ନାଳ ବୋଇଲାଣି ଆପଣ ଯୋଉ କହିଲେ ପ୍ରଣାଳୀ ଛୁଟା ସନ୍ତୁଳାର ହୁଁ ଏବେ ତ ଆପଣ କହିଲେନି କି ଗ୍ୟାସ ରେ କରିବାର ଅଛି। ଚୁଲିରେ କରିବାର ଅଛି।
ଆଜ୍ଞା ଆପଣ ତ ଜାଣିଛନ୍ତି ଯୁଗ ଯୁଗ କାଳ କାଳରୁ ଆମ ଚୁଲି ଗ୍ରାମରେ ଚୁଲି ହଉଛି ପ୍ରସିଦ୍ଧ
ଆଜ୍ଞା ତାହେଲେ ଆପଣ କହୁଛନ୍ତି ଚୁଲିରେ କରିବା ଟା ଭଲ ଲାଗିବ ଟେଷ୍ଟ ସଵାଦ ଠିକ ହବ।
ହଁ ହଁ ଚୁଲିରେ କରିବା ନିିତ୍ୟ ତ ଆବଶ୍ୟକ ଚୁଲିରେ କରିବା ଦ୍ଵାରା ଖାଦ୍ୟ ସ୍ଵାଦ ଆଜ୍ଞା ବଢିଆ ଆସିଥାଏ। ଆଜିିକା ଆଜିିକାଲି ଗ୍ୟାସ ର ବ୍ୟବହାର ଦ୍ଵାରା ଖାଦ୍ୟରେ ସ୍ଵାଦର ଅଭାବ ଦେଖିବାକୁ ମିଳୁଛି।
ଆଜ୍ଞା ଗାୟସ ର ଗ୍ୟାସ ରେ ଖାଇବା ଖରି ତିଆରି କରି ଖାଇବା ଦ୍ଵାରା ସ୍ୱାସ୍ଥ୍ୟ ବି ଖରାପ ହେଉଛି। ଆଉ ପୁରାତନ କାଳେ ମଧ୍ୟ ଚୁଲିରେ କରି ଆସୁଥିଲେ ଲୋକମାନେ ଚୁଲିରେ ସ୍ଵାଦ ଭଲହେଉଥିଲା ହଉଥିଲା। ହେଲୋ ବିଭିନ୍ନ ପ୍ରକାର ସେଥିରେ ଆଜ୍ଞା ହ୍ୟାଲୋ
ଆଜ୍ଞା କୁହନ୍ତୁ
ହୁଁ ମୁଁ କହିଲି ଏବେ ତ ଅ ସରକାର ବିଭିନ୍ନ ଯୋଜନା କରିଦେଲେ ସମସ୍ତ ଘରେ ଗ୍ୟାସ୍ ସମସ୍ତ ଘରେ ଏଇନା ଗ୍ୟାସ୍ ଉପଲବ୍ଧ ଆ ଆଗେ ଗାଁରେ କୋଉଠି ଲାଇଟ ନଥିଲା ଅନ୍ଧାର ଥିଲେ ଲୋକ ଘରୁ ବାହାରିବା ଡରୁଥିଲେ ଏବେ ତ ଘର ସମସ୍ତ ଘର ଆଗରେ ଲାଇଟ୍ ଆ ଲାଇଟ୍ ବଲ ଲାଗି ଗଲାଣି ଆଉ ବିଭିନ୍ନ ପ୍ରକାରର ସୁବିଧା ପାଣି ସୁବିଧା ଖାଦ୍ୟ ସୁବିଧା ସମସ୍ତ ପ୍ରକାର ସୁବିଧା କରିଦେଇଛନ୍ତି ସରକାର ଆଉ ସେଥିପାଇଁ ଆଉ ଲୋକ ଚୁଲି କି ଭୁଲିଗଲାଣି ଆଗ ଭଳି ଆଉ ଚୁଲିରେ ଲୋକ ରୋଷେଇ କରୁନାହାନ୍ତି
ହଁ ଠିକ କଥା
କିଛି ଲୋକ ଅଛନ୍ତି ବି ଏବେ ବି ଚୁଲି ବ୍ୟବହାର କରୁଛନ୍ତି ଯାହା ଉ ସେ ଏବେ ଲୋକ କହୁଛନ୍ତି କି ଚୁଲିରେ କରିବା ଦ୍ଵାରା ସ୍ଵାସ୍ଥ୍ୟ ଖରାପ ହଉଛି କିନ୍ତୁ ଲୋକ ବୁଝି ପାରୁନାହାନ୍ତି କି ଗ୍ୟାସ କରିବା ଦ୍ଵାରା ସ୍ୱାସ୍ଥ୍ୟ ଖରାପ ହଉଛି ଯାହା ଫଳରେ ବିଭିନ୍ନ ପ୍ରକାର ରୋଗ ଦେ - ଦେଖାଯାଉଛି ଡାଇବେଟିସ୍ ଦେଖାଯାଉଛି କ୍ୟାନସର ଦେଖା ଦଉଛି
ହଁ ଆମର ମୁଖ୍ୟତଃ ଲୋକମାନେ ବୁଝି ପାରୁନାହାନ୍ତି ଆମ ଘରର ଯଦି ରୋଷାଇ ଶାଳ ରୋଷାଇ ଶାଳ ଯଦି ଠିକ୍ କହିବ
ଆଜ୍ଞା।
ଖାଦ୍ୟର ଖାଦ୍ୟରେ ଯଦି ତେଲର ପ୍ରୟୋଗ କଣ୍ଟ୍ରୋଲ ରହିବ। ଇଏ ଆମେ ବିଭିନ୍ନ ପ୍ରକାର ରୋଗର ସମ୍ମୁଖୀନ ଆଜ୍ଞା ହେବାକୁ ଯିବା ନାହିଁ। କେତେ ପକା ହବ। ବଞ୍ଚି ତ ଭବା।
ହୁଁ।
ଆମ ସ୍ଵାସ୍ଥ୍ୟର ମୁଖ୍ୟ ଦାୟିତ୍ୱ କାହାର ଆମ ରୋଷେଇ ଶାଳର।
ଆଜ୍ଞା ରୋଷେଇ ଶାଳ।
ଆଜ୍ଞା ରୋଷେଇ ଶାଳରେ ଯେତେ ଆମେ ଭଲ ଭାବରେ ରୋଷେଇ କରିବା। ମୋ ସ୍ୱାସ୍ଥ୍ୟ ସେତେ ଇଁ ଅନ୍ଦିର ଆମର ଆୟୁଷ୍ ବଢିଆ ଲାଗିବ।
ଆଜ୍ଞା।
ଆଗ କାଳ ଲୋକମାନେ ଆଜ୍ଞା ଶହେ ବର୍ଷ ବଞ୍ଚୁଥିଲେ ୟେ ଲେ ଆଜ୍ଞା ପଚାଶ ବର୍ଷ ଲୋକୁ ଆଣ୍ଠେଇ ପଢୁଛନ୍ତି ।
କାରଣ ହଉଛି ସ୍ୱାସ୍ଥ୍ୟ ଯେହେତୁ ଆମେ ଜୀବନ ଶୈଳୀ ବଦଳୁଚି ଲୋକ ବଦଳୁଛନ୍ତି ପ୍ରକୃତି ବଦଳୁଛି ଉ ଲୋକଙ୍କର ଭାବନା ବଦଳୁଛି। ହୁ ଚିନ୍ତା ଧାରା ବଦଳୁଛି।
ଆଜ୍ଞା ଆପଣ ରଖିପାରନ୍ତି ଆଜ୍ଞା ଆପଣ ଦେଖୁନାହାନ୍ତି ଖାଲି
ସମୟ ଆଜ୍ଞା ସମୟ ବି ମଧ୍ୟ ବଦଳିଲାଣି ମୋ ନିଦ ବି ଆସିଲାଣି ମୁଁ ରଖୁ ।
ଆଜ୍ଞା।